ହ୍ୟାଲୋ ହ୍ୟାଲୋ ଜୟ ଜଗନ୍ନାଥ ଭାଇ ଜୟ ଜଗନ୍ନାଥ କେମ୍ତି ଅଛନ୍ତି?
ହଁ ଭାଇ ଭଲ ଅଛି।
ଆଉ ଘରେ ସବୁ କେମିତି ଅଛନ୍ତି?
ଘରେ ସମସ୍ତେ ଭଲ ଅଛନ୍ତି।
ଆଉ ଆପଣଙ୍କ ରାତି ଭୋଜନ ସରିଲାଣି
ନାଇଁ ଭାଇ ଏବେ ସରିନି ଏବେ ଖାଇବୁ ଆଉ ଟିକେ ପରେ
ଏତେ ଲେଟ୍ ହେଲାଣି ଭାଇ ଖାଇନାହାନ୍ତି ଆହୁରି!
ଭାଇ ଟିକେ କାମରୁ ଡେରଲି ଡେରଲି ଆସିଲୁ ତ!
ହଁ ଆପଣ କଣ କରନ୍ତି ତାହେଲେ।
ଭାଇ ଫ୍ଲେକ୍ସ କାମ କରୁଛି।
ଓହୋ ଓହୋ ହଁ ବହୁତ ବଢ଼ିଆ ଆଜ୍ଞା! ଆପଣ କିଛି ତ କିଛି କର୍ମ କରୁଛନ୍ତି! ଥାଙ୍କୟୁ ଖାଲିରେ ବସିନାହାନ୍ତି କିଛି କର୍ମ ନିଜେ ପେଟ ବାଟଣା ପାଇଁ କିଛି ତ କର୍ମ। କରିଚାଲିଛନ୍ତି ବହୁତ୍ ବହୁତ୍ ଖୁସି ଲାଗିଲା କଥା ଶୁଣିକି ଆପଣଙ୍କର।
ହଁ ଆଜ୍ଞା ଭାଇ!
ତାହେଲେ ଆପଣ ମାନେ କେତେବେଳେ ଆସିଲେ ଏବେ ଆସିଲେ ପୁଣି କେତେବେଳେ ଯିବେ ପୁଣି କାଲି
ସଖାଳେ ଭାଇ ଦଶଟାରେ ଯିବୁ?
ମାନ ସଖାଳୁ ଦଶ ରୁ ରାତି ଦଶ କହିବାକୁ ଗଲେ ଚଳେ ନାଇଁ!
ହଁ ବେଇନ୍।
ବହୁତ୍ ବଢିଆ ଆଜ୍ଞା ଏବେ ତାହେଲେ ଘରେ କଣ ହେଇଛି ଖାଇବାକୁ ଆପଣଙ୍କର?
ଖାଇବା ଆଜ୍ଞା ପଖାଳ ଭାତ କୁ ଅଣ୍ଡା ଭଜା‌।
ବହୁତ୍ ବଢିଆ ଦିନ ଯାକ ଆପଣ ସେଇ ଜଞ୍ଜାଳ ରେ ପୁରା ବ୍ୟସ୍ତ ରହି ରହି। ପଖାଳ ଟିକେ ରାତିରେ ପେଟରେ ପଡ଼ିଲେ ବହୁତ୍ ଖୁସି ଲାଗେ ଯେମିତି ଲାଗେ ପେଟରେ ମହାପ୍ରସାଦ ପଡିଗଲା!
ହୁଁ ଆଜ୍ଞା!
ହୁଁ
ଆଉ କଣ କରୁଛନ୍ତି?
କିଛି ନାଇଁ ଆମେ ବି ସେ ରାତିରେ ଭୋଜନ ଜଲ୍ଦି ସାରିଥିଲୁ ଆମେ ଯେହେତୁ ଛାତ୍ରାବାସରେ ରହୁଚୁ ଛାତ୍ରାବାସରେ ଆମର ଟିକେ ଜଲଦି ଖାଇବାକୁ ଦେଇ ଦଉଛନ୍ତି ସାଢେ ସାତରେ ଦେଇ ଦଉଛନ୍ତି କଣ ପାଇଁ ନାଁ ଆମର ସକାଳୁ ପୁଣି ଶାରୀରିକ କର୍ମ ପାଇଁ ଯିବାର ଅଛି ଦୌଡା ଦୌଡି ପାଇଁ ତ ସେଥିପାଇଁ ସେମାନେ ଟିକେ ଜଲଦି ଖାଇବାକୁ ଦେଇ ଦଉଛନ୍ତି। ଜଲଦି ଖାଇବା ସାରି ଦେଇକି ଆମେ ନିଜ ରୁମରେ ରହୁଚୁ ଆଉ ରୁମ୍ ରେ ରହିଲା ପରେ ଜାଣିଛନ୍ତି ଆପଣ କେମିତି କଣ ମାନେ ଆଜିକାଲି ର ପିଲାମାନେ କରୁଛନ୍ତି। ଟିକେ କିଏ ମୋବାଇଲ ଦେଖୁଛି କିଏ କଣ କରୁଚି ସମସ୍ତେ ସେମିତି କରୁଛନ୍ତି। ତ ମୁଁ ଏଇ କାରିଆ ସାଙ୍ଗରେ ଲାଗି ଯାଇଛି ଆଉ।
ଆଜ୍ଞା ଆଉ ଦେହ ପା ଭଲଅଛି ଆପଣଙ୍କର।
ହଁ ବହୁତ ଭଲ ଅଛି ସବୁ ସେ ଜଗନ୍ନାଥଙ୍କ କୃପା। କଣ କରିବା ଜଗତର ନାଥ ଜଗନ୍ନାଥ ସମସ୍ତଙ୍କୁ ଖୁସିରେ ରଖନ୍ତୁ।
ଆଜ୍ଞା!
ତାହାଲେ ଆପଣ ରଜ କେମିତି କାଟିଲେ ଏଥର?
ରଜ ତ ଭାଇ ଆମେ ଯାଇନୁବାହାରକୁ।
ନା ଆପଣ ଏବେ କଣ ସହରାଞ୍ଚଳରେ ରହୁଛନ୍ତି କିମ୍ବା ଗ୍ରାମାଞ୍ଚଳରେ ରହୁଛନ୍ତି।
ସହରାଞ୍ଚଳରେ ଭୁବନେଶ୍ଵରରେ ରହଉଚି।
ହଁ ତାହେଲେ ଆପଣ ଭୁବନେଶ୍ୱରରେ ରହୁଛନ୍ତିମୁଁ ତ ଏବେ ଦଶ, ତିନି ଦିନି ତ ଳେ ଭୁବନେଶ୍ଵର ଯାଇଥିଲି ପୁଣି ତ ଆମର ପ୍ରତି ମାସ ରେ ଭୁବନେଶ୍ୱର ଯିବାର ହଉଛି। କଉ ପରୀକ୍ଷା କିମ୍ବା, କଣ କାମ ପାଇଁ ପ୍ରତି ମାସରେ ବି ଗୋଟେ ନା ଦିଥର ଏମିତି ଭୁବନେଶ୍ଵର ଯିବାକୁ ପଡୁଛି ଯେମିତି ହେଲେ ବି।
ଆଜ୍ଞା।
ରଜରେ ପୋଡପିଠା ଖାଇଲେ କି ନାଇଁ ସେଇଟା ତ ଭୁଲି ନଥିବେ ନା!
ହଁ ଆଜ୍ଞା ସେଇଟା ତ ଖାଇଛି ମୋର ଗୋଟେ ସାଙ୍ଗ ରହୁଥିଲେ ଏ ଏଇଠି,
ଅ ହଃ
ସିଏ ଆଣିଥିଲେ ତାଙ୍କ ଦିଦି ରହୁଛନ୍ତି ତ!
ଅହଃ
ସେଇି ଆଣିଥିଲେ ଖାଇଲୁ ଆଉ।
ମାନେ ଆପଣ କେତେଜଣ ସାଙ୍ଗ ମିଶିକି ଘର ଭଡା ନେଇକି ରହୁଛନ୍ତି କିମ୍ବା ଆପଣ ନିଜ ପରିବାର ସହ ରହୁଛନ୍ତି?
ନାଇଁ ଆଜ୍ଞା ପରିବାର ତ ବହୁତ ଦୂରରେ ଅଛନ୍ତି! ଆମେ ରହୁଛୁ ସାଙ୍ଗମାନେ ତିନି ଜଣ ମିଶିକି ରହୁଛୁ। କାମକୁ ବି ଯାଉଛୁ ସାଙ୍ଗ ହେଇକି।
ଅହଃ ହେଲେଆପଣଙ୍କର ମାନେ ଭଡା କେତେ ନଉଛନ୍ତି ଯୋଉ ଘରେ ରହୁଛନ୍ତି ସେ ଘରର ଭଡା? କେତେ କଣ କେମିତି ନଉଛନ୍ତି?
ଆଜ୍ଞା ଭଡା ତ ଫ୍ରି ଅଛି ଯୋଉ ମାଲିକ ନାହାନ୍ତି କି ଆମର,
ଛହ
ସିଏ ଆମକୁ ଭଡା ଫ୍ରି ଦେଇଛନ୍ତି ରହିବାକୁ ରୁମ।
କେବଳ ଖାଇବାଟା ଆପଣ ହାତରୁ ଯାଉଥିବ ଯା,
ହଁ କେବଳ ଖାଇବାଟା ହିଁ ଆମ ହାତରୁ ଯାଉଛି ଖର୍ଚ୍ଚ।
ବହୁତ ଗୋଟେ ଆପଣଙ୍କ ବହୁତ ପଇସା ମଧ୍ୟ ବଞ୍ଚି ଯାଉଥିବ ଭୁବନେଶ୍ୱରରେ ଜାଣିଥିବେ। କୋଉ ଭଳିଆ ରୁମ ମାନେ ଘର ଭଡା ନଉଛନ୍ତି।
ଆଜ୍ଞା ଆଜ୍ଞା।
ଘର ଭଡ଼ା ଦେଇ ଦେଇେମଧ୍ୟ କଣ ମାନେ ଅବସ୍ଥା ଖରାପ ହେଇଯିବ ହଁ।
ହୁଁ ତନଖା ବି କଣ ଅଛି କି ଆଠ ହଜାରରେ କାମ କରୁଛୁ ଏବେ।
ସେଥିପାଇଁ ତ ଭାଇ କହିଲି ଭୁବନେଶ୍ୱର ଭଳିଆ ଜାଗାରେ ର ମାନେ, ରହିପାରିବା ବହୁତ କଷ୍ଟକର ହେଇଯିବ ଏତିକି ମାନେ ତନଖାରେ।
ହଁ ଆଜ୍ଞା କଷ୍ଟ ତ ହଉଚି କଣ କରିବା।
ଆପଣ କେବଳସେଇ ବ୍ୟାନର ମାନେ ଫ୍ଲେକ୍ସ କାମ କରନ୍ତି କିମ୍ବା ଆଉ କିଛି କରୁଛନ୍ତି?
ନାଇଁ ସେଇ ଫ୍ଲେକ୍ସ କାମ କରୁଛି ସବୁ ଏଇଥିରେ ସବୁ ହଉଛି ଲାଇଟ ବୋର୍ଡ। ଆଉ ବାହାଘର କାର୍ଡ ମ୍ୟାରେଜ କାର୍ଡ ସବୁ।
ଓହୋ ନାଇଁ କାମ ଆପଣ କଲେ କି ସବୁ ହଉଛି କିନ୍ତୁ ତ ମାନେ ଦରମା ଟିକେ କମ୍ ମିଳୁଛି ନା ପୁଣି ଭୁବନେଶ୍ଵର ଭଳିଆ ସହରରେ କ୍ଲାସ ୱାନ୍ ହଁ ବା ଆପଣ ଶିଖୁଛନ୍ତି ତାହେଲେ ଏବେ
ଆଜ୍ଞା
ହଁ ହଁ ବହୁତ ବଢିଆ ଶିଖନ୍ତୁ ଶିଖିକି ଜଲଦି ପାରଙ୍ଗମ ହେଇଯାଆନ୍ତୁ ଜଲଦି ଷ୍ଟାର୍ଟ କରିଦିଅନ୍ତୁ ବହୁତ ଭଲ ଆପଣଙ୍କ ପାଇଁ ଆପଣଙ୍କ ପରିବାର ପାଇଁ ମଧ୍ୟ
ଆଜ୍ଞା
ନେ ଆପଣ ତିନି ଜଣ ଯାକ କାମରୁ ଆସିଲେ, ତିନି ଜଣ ଯାକ ମିଶିକି ଏବେ ରୋଷେଇ କରିବାକୁପଡିବ।
ନାଇଁ ଆଜ୍ଞା ପାଳି ପାଳି କରୁଛୁ ନା ରୋଷେଇ।
ହଁ ହଁ ହଁ ତାହେଲେ ଆଜି କଣ ମାନେ ଆମିଷ କିମ୍ବା ନିରାମିଷ?
ଆମିଷ ତ ଆଉ, ଜାଇଁଲେ କହିଲି ଆପଣଙ୍କୁ ପଖାଳ ଭାତକୁ ଅଣ୍ଡା ଭଜା।
ହଁ ହଁ ହଁ ହଁ ଠିକ ଠିକ। କଣ ଯାହା ଗୋଟେ ରାତିରେ ଟିକେ ଖାଇଦେଇକି ଶୋଇ ପଡବା କଥା, ପୁଣି ସକାଳୁ ଉଠିଲେ ପୁଣି କାମ। ପୁଣି ସକାଳ ଉଠିଲ କଣ ଖାଇକି ଯିବେ?
ସକାଳୁ ଦେଖିବା କଣ ଯାହାହେଲେ ଗୋଟେ ଖାଇକା ଖାଇକି ଯିବା ଆଉ
ଆଉ ଯୋଉ ରହୁଛି ମ ଧ୍ୟାହ୍ନ ଭୋଜନ ମଧ୍ୟାହ୍ନ ଭୋଜନ ପାଇଁ କଣ ପୁଣି ଆଉଥରେ ରୁମକୁ ଆସୁଛନ୍ତି କିମ୍ବା ସେଠାରେ କଣ ଖାଇଦେଇକି ମାନେ ମ୍ୟାନେ
ନାଇଁ ଆଜ୍ଞା ଆଉଛୁ ନା ଦିଟା ଆସିକି ମିଳୁଛି ଟାଇମ। ଦିଟା ବେଳୁ ସାଢେ ତିନିଟା ଯାଏଁ। ନାଇଁ ନାଇଁ ସକାଳୁ ଆମେ ରୋଷେଇ କାରକୁ ଯାଉଛୁ ଭାରି। ଦିଇ ଟାଇମ୍ ପାଇଁ।
ହଁ
ସକାଳେ ଖାଇକି ଯାଉଛୁ ତାପରେ, ଆଉଥରେ ଆସିକି ଖାଇକି ଯାଉଛୁ ଆଉ।
ବହୁତ ବଢିଆ, ବହୁତ ବଢିଆ କଣ ମାନେ ଏତେ ନହଲେ ବହୁତ ଟାଇମ ୱେଷ୍ଟ ହେଇଯିବ,, ବହୁତ ଟାଇମ ନଷ୍ଟ ହେଇଯିବ। ଦି ଟାଇମ ରୋଷେଇ କଲେ ପୁଣି ବହୁତ ପରିଶ୍ରମ ମଧ୍ୟ ପଡିବ ଆପଣ ମାନଙ୍କୁ କାମ କରୁଛନ୍ତି ଏପଟେ ରୋଷେଇ କରିବେ ପୁଣି ସବୁ କା ମାନେ ଘର କଥା ବି ବୁଝିବେ ତା ବହୁତ ମାନେ ଷ୍ଟ୍ରେସ୍ ପଡିଯିବ ଆପ ଆପଣଙ୍କ ଉପରେ।
ଆଜ୍ଞା
ଆପଣଙ୍କ ଘର କୋଉଠି, ମାନେ ପ୍ରକୃତ ଘର କୋଉଠି ଆପଣଙ୍କର?
ପ୍ରକୃତଗଡ଼ ହଉଛି ନୟାଗଡ଼।
ଓହୋ ବହୁତ ବଢିଆ। ନୟାଗଡ ତ ଛେନାପୋଡ ପାଇଁ ପ୍ରସିଦ୍ଧ, ଛେନାପୋଡ କେତେବେଳେ ଆପଣ ଖାଉଛନ୍ତି ନା ନାଇଁ,?
ଆଜ୍ଞା ଛେନାପଡ଼ ତ ଆମର ସେଇଟା ଫେମସ।
ଆଜ୍ଞା ଆମେ ବି ଯୋଉ ଛ୍ରାବାସ ହଁ ଆମେ ବି ଯୋଉ ଛ୍ରାବାସ ରହୁଛୁ ସେଥିରେ ମଧ୍ୟ ନୟାଗଡ ପିଲା ବହୁତ ରହୁଛନ୍ତି। ଆଉ ନୟାଗଡ ପିଲା ଯୋଉ ରହୁଛନ୍ତି ସେମାନେ କଣ କରୁଛନ୍ତି ଯେତେବେଳେ ଘରକୁ ଯାଉଛନ୍ତି ଛୁଟିରେ ସେମାନେ ଆସି ଆସିଲାବେଳେ ଛେନାପୋଡ ନେଇକି ଆସୁଛନ୍ତି ଆଉ ଆପଣଙ୍କ ପଟେ ତ ଛେନାପୋଡ ବହୁତ ଶସ୍ତା ନା ଶହେ କୋଡିଏ ଟଙ୍କା ଶହେ ତିରିଶ ଟଙ୍କାରେ କେଜି।
ଆଜ୍ଞା ଆଜ୍ଞା
ତ ବହୁତ ଶସ୍ତାରେ ସେମାନେ ଧରିକି ଆସନ୍ତି ଆମେ ଏଥିରେ, ମାନେ ଯୋଉ ଦିନ ସେମାନେ ନୟାଗଡ଼ ପିଲା ଘରକୁ ଯାଇଥିବେ ଧରିକି ଆସିଥିବେ। ସେଦିନ ଆମର ହଷ୍ଟେଲରେ ପାର୍ଟି।
ଆଜ୍ଞା।
ସେଦିନ ଖାଇବେ ପୁରା ପିଲାମାନେ ଭଲସେ ଖାଇବେ ଛେନାପୋଡ। ସେଦିନ ଗୋଟେ ଖାଇବେ ଫିଙ୍ଗା ମାନେ ଯେମିତି କେକ୍ ବ ଜନ୍ମଦିନର ୟୋଉ କେକ୍ ଯେମିତି କରନ୍ତି। ସେଇଭଳି ଭାବରେ ସେମାନେ ସବୁ କରିଦେବେ କିସ୍ ଛେନା ପୋଡକୁ।
ହଁ ଆଜ୍ଞା ଆଜ୍ଞା।
ଆଉ ଛେନାପୋଡ ମତେ ବହୁତ୍ ଟେଷ୍ଟ ଥାଏ।
ଆପଣ ଖାଇଛନ୍ତି କି?
ହଁ ମୁଁ କହିଲି ନା ଯେତେବେଳେ ଆମର ଏମିତି ନୟାଗଡ ପିଲା ଯୋଉ ଘରକୁ ଯାଉଛନ୍ତି ଛୁଟିରେ ସେମାନେ ଧରିକି ଆସନ୍ତି। ସେମାନେ ଧରିକି ଆସିଲେ ଆମେ ଖାଉ। ପୁରା ଗରମ ଗରମ ଥିବ। ଆସିଲା ବେଳକୁ ସେମାନେ କଣ ବ୍ରହ୍ମପୁର କୁ ନୟାଗଡରୁୁ ଦୁଇ ଘଣ୍ଟା କିମ୍ବା ମା ଅତି ଅତି ଅଧିକରେ ତିନି ଘଣ୍ଟା ସମୟ ଲାଗୁଚି।
ହୁଁ ବହୁତ୍ ଟେଷ୍ଟ ଟେଷ୍ଟ ଲାଗୁଥିବ।
ବହୁତ୍ ଟେଷ୍ଟ ଲାଗେ ଆଜ୍ଞା ପୁରା ମାନେ ଯେମିତି ପୁରା ଲାଗେ ଛେନାରେ ମାନେଅ- ପ୍ରାକୃତିକ ଛେନାରେ ହିଁ ତିଆରି ହେଇଚି।
ହଁ ଆଜ୍ଞା ଏଇଟା ତୋ ଛେନାରେ ହିଁ ତିଆରି ହୋଉଚି।
ହଁ ଛେନାରେ ହୋଉଛି କିନ୍ତୁ ବହୁ ଜାଗାରେ କଣ ନା ସୁଜି ମିଶେଇ ଦୋଉଚନ୍ତି ନା ଯୋଉ ଦେଖନ୍ତୁ ଆପଣଙ୍କର ନୟାଗଡ। ତ ଆପଣଙ୍କର ସେଠି ଛେନାରେ ତିଆରି ହୋଉଚି। କିନ୍ତୁ ଏଠାରେ କଣ ମାନେ ଅଲଗା ଜାଗାରେ କଣ ହୋଉଚି। ନା ସେମାନେ ସୁଜି ବିରି ମଇଦା କଣ ନା କଣ ସେଥିରେ ଅପମିଶ୍ରଣ ଦ୍ରବ୍ୟ ମିଶାଇ ଦୋଉଚନ୍ତି। ତ ସେଥିପାଇଁ ତାର ସ୍ଵାଦ ମଧ୍ୟ କମି ଯାଉଚି।
ହଁ ଆଜ୍ଞା ଠିକ୍ କହିଲେ।
ଆଉ ତାର ଉପରେ ମାନେ ଦାମ ବି ବହୁତ୍ ଅଧିକା ନେଇଯାଉଚନ୍ତି। ଯୋଉଟା ଆପଣଙ୍କର ସେଠି ଶହେ କୋଡିଏ ଶହେ ତିରିଶ ଟଙ୍କାରେ ମିଳେ। ଚି ସେଟା ଏପଟେ ତିନିଶହ ଟଙ୍କା ଅଢେଇଶହ ଟଙ୍କା।
ହଁ ଆଜ୍ଞା ଠିକ୍ କହିଲେ ଭୁବନେଶ୍ଵରରେ ବି ସେଇ ରେଟ୍ ଅଛି ଅଧିକା।
ହଁ କିନ୍ତୁ ସେଗୁଡାକ ମାନେ ପୁରା ଆପଣ ଯେମିତି ନୟାଗଡ଼ର ପୁରା ପିଓରର ମାନେ ତିଆରି ହୋଉଚି ଘିଅରେ। ଆଉ ସୁମ୍ ପୁରା ମାନେ ଛେନା ରେ ସେମିତି ହୋଉନି ନା। ସେଡା ସୁଜି ଫୁଜି ମିଶେଇ ଦୋଉଛନ୍ତି। ହଁ
ସେଇଟାକୁ କେହି ଖରାପ୍ କହିପାରିବେନି।
ଆପଣଙ୍କ ପଟେ ଯୋଉ ଅଛି ମନ୍ଦିର କଣ କଣ୍ଟିଲୋ ନୀଳ ମାଧବ। ମାନେ ଏବେ ନୂଆପ୍ର ପ୍ରତିଷ୍ଟା ହୋଉଚି ରାମ ମନ୍ଦିର ତାପରେ ବୈଷ୍ଣୋଦେବୀ ମନ୍ଦିର।
ଆଜ୍ଞା ଆଜ୍ଞା।
ଏଇଭଳିଆ କଥା ତ କହିଲେ ନା ସରେ। ମୁଁ ଯାଇନି କେତେବେଳେ ଯିବାର ସୌଭାଗ୍ୟ
ଏବେ ଆଜ୍ଞା ଆପଣ ଗୋଟେ ଖବର ଶୁଣିଛନ୍ତି?
କଣ କହିଲେ?
ଯୋଉ ନୟାଗଡରେ ଆମର ବିଷ୍ଣୁ ଦେବୀ ମନ୍ଦିର ନାହିଁ କି? ସେଇଠି ଏବେ ଚୋରି ହେଇଯାଇଥିଲା।
ନାଇଁ ମୁଁ କାଇଁ ଜାଣି ଅବଗତ ନାହିଁ ଏ ବିଷୟରେ। କଣ କେମିତି ହେଲେ କହିପାରିବେ ଆପଣ?
ଯେତେବେଳେ ବର୍ଷା ପବନ ହୋଉନଥିଲା କି?
ହଁ ହଁ।
ବର୍ଷା ପବନରେ ଏତୋ ଆସିକି ଚୋର ଚୋର ଏରା ଚୋରି କରିଚନ୍ତି ଆଉ।
ଓ ହୋ ହୋ ହୋମାନେ ଦେଖନ୍ତୁ ମାନେ ଲୋକମାନଙ୍କ ଚିନ୍ତାଧାରା କୋଉ ମାତ୍ରାକୁ ପହଞ୍ଚିଗଲାଣି ଯେ ସେ ଦେବୀ ମନ୍ଦିରରୁ ମଧ୍ୟ ଚୋରି କରିଦୋଉଚନ୍ତି।
ଆଜ୍ଞା ସେଇଟା ବଡ ବହୁତୁ ପ ବହୁତୁ ବଡ ପାପ।
ପାପ ତ ଯାହା ମାନେ ସେମାନେ ବି ମାନେ ଗୋଟେ ଦୃଷ୍ଟିରୁ ଦେଖିବାକୁ ଗଲେ, ସେମାନେ ନିଜ ପେଟ ପାଟଣା ମାନେ କରିବା ପାଇଁ ଚୋରି କଲେ, କିନ୍ତୁ ଦେବୀ ମନ୍ଦିରର ଚୋରି କରିବା ଏମିତି ଠିକ୍ ନୁହେଁ ଦେବୀଙ୍କର ବି କୋପ ପଡ଼ିପାରେ,
ଆଜ୍ଞା,
କିନ୍ତୁ ସବୁ ଗୋଟେ ମାନେ ଆମେ ଧାର୍ମିକ ସ୍ଥଳ ବନେଇଛେ ଯଦି, ତାର ସୁରକ୍ଷା ମଧ୍ୟ ଆମର ଦାୟିତ୍ବ କିନ୍ତୁ ଏମିତି ଆମେ ଯ ଦି ଏଇଭଳିଆ ସବୁ କାର୍ଯ୍ୟ କରିବା ଦୁର୍ବ୍ୟବହାର କରିବା ତାହେଲେ, ଠାକୁର ବି ଯେମିତି କଳି ଯୁଗ ଆମେ କହୁଛେ ଠାକୁର ପଳେଇଲେଣି ଧୀରେ-ଧୀରେ ତ ସେମିତି ପୁରା ଠାକୁର ପଳେଇବେ ଆଉ, କାହା କଥା ଶୁଣିବେନି ଆଉ ବହୁତ୍-ବହତ୍ ଅସୁବିଧା ସମସ୍ ସେ ମଧ୍ୟ ବହୁତ୍ ସ ଅସୁବିଧାର ସମ୍ମୁଖୀନ ହେବେ,
ହଁ ଆଜ୍ଞା, ଆଉ ଆପଣ କୋଉଠାରେ,
ଆମ ମୁଁ ରହୁଛି ବ୍ରହ୍ମପୁର ରେ,
ଆଜ୍ଞା,
ନାଇଁ ଘର ହଉଛି ଢେଙ୍କାନାଳ,
ଉଁ ଙ,
ଏଇଠି ଆମ ଗୋଟେ ଛାତ୍ରାବାସର ରହିକି ପାଢ଼ ପଢ଼ା ପଢ଼ି କରୁଛୁ ଏଇ ଯୋଉ ପ୍ରତିଯୋଗିତ ସେ ମୂଳକ ପରୀକ୍ଷା ସବୁ ଅଛି ସେଥିପାଇଁ ସବୁ ପଢ଼ାପଢ଼ି ଚାଲିଛି ଆଉ,
ଆଜ୍ଞା, ଆଉ ଆପଣଙ୍କ ଘରେ କିଏ-କିଏ ଅଛନ୍ତି?
କଁ କହିଲେ ଭାଇ?
ଆପଣଙ୍କ ଘରେ କିଏ-କିଏ ଅଛନ୍ତି?
ଘରେ ଆଜ୍ଞା ସମସ୍ତେ ଅଛନ୍ତି ବାପା, ମା, ଭାଇ, ଜେଜେବାପା, ଜେଜେମା ସମସ୍ତେ ଅଛନ୍ତି।
ଆଜ୍ଞା,
ହଉ ଭାଇ ଆପଣଙ୍କ ସହିତ କଥା ହେଇ ବହୁତ୍ ଖୁସି ଲାଗିଲା ଆଉ ଆପ୍ ଆମେ ମଧ୍ୟେ ଆଉ କେତେବେଳେ କଥା ହେବା, ଆପଣ ଯାଆନ୍ତୁ ଏବେ ଆପଣଙ୍କର ସବୁ କାମ ସାରି ଦିଅନ୍ତୁ ଟିକେ ବିଶ୍ରାମ ନିଅନ୍ତୁ,
ଆଜ୍ଞା,
ହଉ ରହୁଛି ଧନ୍ୟବାଦ ଶୁଭରାତ୍ରି,
ଶୁଭରାତ୍ରି ଭାଇ।